ସୁପ୍ରଭାତ, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଦିଦି। କଣ କରୁଛନ୍ତି?
ଏବେ ଖାଉଥିଲି।
କଣ ଖାଇବା କଣ ହେଇଚି ସକାଳୁ?
ସକାଳୁ ଆଜି ଜଳଖିଆ କିଛି ହେଇଥିଲା ଯୋଉ ପ-ଆଳୁ ପରଟା ହେରିକା। କାଲିର ପିଲାମାନେ ଖାଇଥିଲେ ଆଉ ତାପରେ ସାଣ୍ଡୁଇଚ କରିଥିଲି ଯେ ପିଲାମାନେ ଖାଇଥିଲେ। ମୁଁ ଏବେ ମୁଢ଼ି ମିକ୍ସଚର ଯୋଡେ ଖାଉଥିଲି।
ଓ ହଁ ସାଣ୍ଡୁଇଚ ଟା କେମିତି କଣ କଲେ?
ସାଣ୍ଟୁଉଇସ୍ ଫାଷ୍ଟ ପାଉଁରୁଟି କି ନେଇ ଆସେ ବ୍ରେଡ୍।
ହଁ, ହଁ।
ହୁଁ, ବ୍ରେଡ଼୍ ନେଇ ଆସେ ମିଲ୍କ ବ୍ରେଡ଼୍ ହଉ କି ବ୍ରାଉନ୍ ବ୍ରେଡ଼୍ ହେଲେ ବି ଚଳିବ।
ଓ ହୋ!
ଉଁ, ବ୍ରେଡ଼ ନେଇ ଆସିବେ ଆଉ
ହୁଁ।
ଅଁ, ବ୍ରେଡ୍ କୁ ମୁଁ କାଟେନି ତା ଚାରିପଟ କିଛି ବି କାଟେନି।
ଓହୋ!
ଉଁ, ବ୍ରେଡ୍ ଉପରେ ମାନେ ତା ଉପର ପଟ ସାଇଟ୍ ରେ ଯୋଉଟା ଏପଟ ସେପଟ ସାଇଡ୍ ରେ ରହିବ। ବଟର୍ ଟିକେ ଟିକେ ଲଗେଇ ଦେବେ ଆଉ ତା ଭି ସାଇଟ୍ ରେ ଫାଷ୍ଟ ମେଅନିସ୍ ଲଗେଇବେ ମେଅନିସ୍ ପରେ ମେନିଜ୍ ପରେ ଟମାଟ ସସ୍ ଆଉ ଚିଲ୍ଲି ସସ୍ କୁ ଲଗେଇବେ। ଅଁ, ଲଗେଇ ସାରିଲା ପରେ ଉଁ, ଅଁ, ଗ୍ରେଟ କରିକି ର ଖିଥିବେ ବନ୍ଧାକୋବି ଆଉ ଗାଜର ସେଥିରେ ମେଅନିଜ୍ ଗୋଳେଇକି ରଖିଥିବେ। ସେ ଉଁ, ସେ ବନ୍ଧାକୋବି ଆଉ ଗାଜରଟାକୁ ମେଓ ନିଜ ଗୋଳା ଟାକୁ ତା ଉପରେ ଲଗେଇଦବେ। ବ୍ରେଡ ଉପରେ ଏ ଲଗେଇ ସାରିଲା ପରେ ବ୍ଲାକ୍ ପେପର୍ ପାଉଡ଼ର ଆଉ ଉଁ ଯୋଉ। ଚାଟ୍ ମସଲା ଆଉ ଉଁ। ଉଁ ସେଗୁଡା ପକେଇକି ଗୋଲମରିଚ ପାଉଡର, ଆଉ ଚାଟ୍ ମସଲା ପକେଇ ସାରିଲା ପରେ ତାକୁ କାକୁଡି ପତଲା ପତଲା କରିକି ଗୋଲ ଗୋଲ। କରିକି କାଟିକ ରଖିଥିବେ ଟମାଟୋ ଗୋଲ ଗୋଲ କରିକି କାଟିକି ରଖିଥିବେ। ଆଉ ଯାହ ଛୋଟ ପିଲାମାନେ ତ ପିଆଜ ଖାଉନାହାନ୍ତି ହଁ। ଛୋଟ ପିଲାମାନେ ପିଆଜ ଖାଉ ନାହାନ୍ତି ନା।
ଉଁ ହୁଁ ହଁ ହଁ।
ତାଙ୍କ ପାଇଁ ଖାଲି କାକୁଡି ଆଉ ଟମାଟୋ ଦେଇକି ଗୋଲ ଗୋଲ କରିକି ଚାରିପଟେ ଚା ରିଟା ଥୋଇ ଦେବେ ଥୋଇକି ଚିଜ ଥୋଇବେ। ଚିଜ ଥୋଇ ସାରିଲା ପରେ ହଁ ଚିଜ।
ଅ ହ।
ଚିଜ ଥୋଇଲେ ଆମକୁ ଆଉ ଲୁଣ ପକେଇବାକୁ। ପଡେନି କାହିଁକିନା ମେଓନିଜ ରେ ଅଲରେଡି ଲୁଣ ଥାଏ। ଆଉ ଉଁ ଚିଜ ରେ ବି ଲୁଣ ଥାଏ। ଆମେ ଖାଲି ବ୍ଲାକ୍ ପେପର ପାଉଡର କୁ ଚାଟ ମସଲା ଟା ଦେଇଥିଲେ ନା ଆଉ ଲୁଣ। ପକେଇ ନଥିଲେ ସେଥିପାଇଁ ସେଇ ସିସ୍। ତାକୁ ଦେଇ ସାରିଲା ପରେ ପୁଣି ଆଉ ଗୋଟେ। ଗୋଟେ ଯୋଉ ବ୍ରେଡ କୁ ରଖିଥିବେ ସେଇ ବ୍ରେଡ କୁ ତା ଉପରେ ଲଗେଇଦବେ। ସେ ଲଗେଇକି ଆମେର ଯେହେତୁ ସାଣ୍ଡୱିଚ ମେକର ନାହିଁ ମୁଁ ତାୱା ରେ ତାକୁ ସେକେ। ପରେ ଏପଟ ସେପଟ ଭାବରେ ବଟର ରେ। ହଁ ସାଣ୍ଡୱିଚ ମେକର ଏମତ ଏମିତିରେ ଆଉ ଟିକେ ସାଣ୍ଡୱିଚ ମେକର ଠୁ ବଢିଆ ସେ ହବ।
ହଁ।
ବଟର ଲଗେଇ ଦେଇଥିବେ ନା ଦି ପଟ ସେଖି ଦେଲା ପରେ ଯଉ ଚିଜ ଟା ଦେଇଥିବେ। ସେ ଅଟୋମେଟିକ ତରଳି କିି ପୁରା ଥିବ।
ଅ ହ।
ପିଲା ଆରାମ ରେ ଖାଇବେ ଏମିତି ବି ଗୋଟେ ସେକେଣ୍ଡ ରେ ସେକି ଦେଲେ ହେଇଯାଉଛି।
ଅ ହ।
ବନ୍ଧାକୋବିକି ଆଉ ଗାଜରଟା ଗ୍ରେଟ୍ କରିକି ଦେଲେ। ପିଲାମାନେ ଏମିତି ପରିବା ଖାଇବାକୁ ମଙ୍ଗୁନାହାନ୍ତି ଟମାଟ କୁ ଟମାଟ ଖାଇଲେ ବନ୍ଧା କୋବି ଖାଇଲେ। ଗାଜର ଖାଇଲେ।
ହଁ ଯାହା ହେଉ ସେଥିରେ କିଛିଟା ପରିବା ତ ରହୁଛି ନା ପିଲାମାନେ ତ ଆଜି। ପରିଆ ତ ଟୋଟାଲ୍ ଖାଇବା ପାଇଁ ପସନ୍ଦ ହିଁ କରୁନାହାନ୍ତି।
ହୁଁ ମାନେ ତାପରେ ବଟର ଟା ବି ଆମର ରହୁଛି ଥଣ୍ଡା ଦିନେ ବି ବଟ। ଟର ଟା ଖାଇଲେ ବି ଭଲ।
ଓ ହ।
ବର୍ଷା ଦିନ ଟା ଥଣ୍ଡା ଫଣ୍ଡା ହବନି ସେଥିରେ ବ୍ଲାକ୍ ପେ ପର ପାଉଡର ଟା ଯେହେତୁ ରହିଲା ଗୋଲମରିଚ ପାଉଡର ଟା ହଜମ ବି କରିଦବ। ପିଲା ଖାଇବାକୁ ବି ସେଗୁଡା ଆଗ୍ରହୀ ଆଜି କାଲିକା ପିଲା।
ହୁଁ ହୁଁ ଆଜିକାଲି ତ ପିଲା ସବୁ ସେଇଆକ ଆଉ ସିଏ କଣ ଛତୁଆ ସେ। ଏଇଗୁଡା କଣ ଖାଉଛନ୍ତି ତାଙ୍କୁ ଯେତେ ନୂଆ ନୂଆ ଡିସେସ୍ କରିଦବ ସେତେ ଭଲ।
ଛତୁଆ ମୁଁ ପାଞ୍ଚ ଛକିଲେ କରିକି ଘରେ ପୁଣି ତିଆରି କରିକି ଭାଜ ଯି କି ଅ ହଇରାଣ ହେଇକି ଦିନ ସାରା କରିଲି। ସବୁ ପକେଇକି କିନ୍ତୁ ପିଲା ନ ଖାଇକି ଲାଷ୍ଟକୁ ପୋକ ଲାଗିଲା। କିନ୍ତୁ ଏଇଗୁଡା କରିକି ଦେଲେ ଆଳୁ ପରଟା ହେଲା। କି ଏଇଟା ହେଲା ଯାହା ଏଗୁଡା କରିକି ଦେଲେ ଖାଇବାକୁ ପୁରା ଆଗଭର।
ଉଁ ହୁଁ।
ଖାଇବା ପାଇଁ। ସେମାନେ ଖାଇଲେ ମୁଁ ମୋର ମୁଢ଼ି ମିକ୍ସଚର ଗୋଟେ ଚି ସି ଟେ ଥିଲା ମୁଁ ଦେଖିଥିଲି ଫୋ ମୋବାଇଲ୍ ରୁ ଚିପ୍ସ ପକେଇକି ଏମିତି ଖାଆନ୍ତି ତ। ମୁଁ କହିଲି ଦେଖିବା କେମିତି ଲାଗୁଛି ମୁଁ ସବୁ କୁଟା କୁଟି କରିକି କଲି କିନ୍ତୁ ଯାହା ହେଲେ ବି ଆଳୁଚପ ଆଉ ମୁଢ଼ି ଟା ଖାଇଲେ ଯେତେ ଟେଷ୍ଟ ଲାଗେ ଏଗୁଡ଼ା କି
ହଁ ହଁ ତମେ ଦିଦି କୋଉ ସାଇଡ୍ କି?
ମୁଁ କଟକ୍ କଟକ୍ ଡିଷ୍ଟ୍ରିକ୍।
ଓହୋ ନା ନା ତମେ ଆମ ବାଲେଶ୍ୱରିଆ ଖାଇବାଟା କଥା କହିଲ ନା ମୁଁ ସେଇଥିପାଇଁ ପଚାରିଲି।
ମୋତେ ମୁଢ଼ି ଭଲ ଲାଗେ ବାଲେଶ୍ୱରିଆ ନହେଲେ ବି
ଅଁ ହଁ ନା ଆଜିକାଲି ତ ସବୁଆଡେ ଏକ୍ଚୁଲି ନୁହେଁ କି ଯେ ଯୋଉ ଖାଲି ବାଲେଶ୍ ଶର ମୟୂରଭଞ୍ଜ ମୁଢ଼ି ଖାଉଛନ୍ତି କିନ୍ତୁ ସବୁ ଆଡ଼େ ବି ମୁଢ଼ି ଖାଇଲେଣି କିନ୍ତୁ ବାଲେଶ୍ୱର ମୟୂରଭଞ୍ଜ ଅଧିକା ଖାଆନ୍ତି ଆ ସବୁଆଡ଼େ ମୁଢ଼ି ଖାଇଲେଣି ନା ନା ତମେ ଏକ୍ୱେରେଟେ ହଁ ପୁରା ଏକ୍ୱେରେଟେ କହିଦେଲ ମୁଢ଼ି ଆଉ ଯୋଉ ଆଳୁ ଚପ ସେଉଡ଼ା ଆମେ ବି ଖାଉ ନା ଆମ ସ୍
ହଁ ହଁ ହଁ ସେପଟେ ବେଶି ଖାଆନ୍ତି ମତେ କିନ୍ତୁ ଭଲ ଲାଗେ କଣ କଡ଼େଇରେ ଯୋଉ ତରକାରୀ ପତ୍ର ହେଇଥିବ କୋଉଟା?
ଏଇ ମୁଢ଼ି ଚପ୍ ଖାଇବା ଟା ନା ପଢ଼ାପଢ଼ି ସମୟରେ କୋଉଠି ଶିଖିଲ?
ନା ନା ମୁଁ ପିଲା ବେଳୁ ମୋ ମାଉସୀ ମାନେ ଖାଆନ୍ତି ମୋ ଆଈ ଘରେ ଥିଲି। ମୋ ମମି ନାହିଁ ମୋ ମମି ମରିଯିଇଛି। ତ ମୁଁ ଆଈ ଘରେ ଯୋଉ ଥିଲି ସେଇଠେ ମାଉସୀ ଖାଏ ମୋ ସାନ ମାଉସୀ ଖାଏ ଆଇ ସକାଳ ହବ ମାନେ ଆ ସେଇ କଟକ ପଟେ ଆମର ସବୁ
ହଁ ସେ ଜାଣିନି ହଁ ହଁ ଅହ।
ସିଏ ତାର ସବୁବେଳେ ଖାଏ ଆଳୁ ଜିନିଷ ଟା ସେ ସବୁବେଳେ ଖାଏ ଆମ ତେ ଆଳୁଚପ ଟା ବି ପସନ୍ଦ। ମତେ ଯେ କୌଣସି ଜିନିଷ ଆଗରେ ଆଳୁଚପ ଥୋଇଦେବ ମୁଁ ଆଳୁଚପ ଗୋଟା ଟକ ଖାଇବି ଯେ କିନ୍ତୁ ମୁଢ଼ି ଟା ମତେ ସେଇଥିରେ ବେଶୀ ଶ୍ରୀ ପସନ୍ଦ ମୁଁ ଗୋଟେ ହଉ ପଛକେ ଯଦି ସକାଳୁ ଆସିଥିବ ଜଳଖିଆ ମୁଁ ଗୋଟେ ହଉ ରଖିଥିବି ଯେ ମୁଁ ତାକୁ ସନ୍ଧ୍ୟାବେଳେ ଖାଇବି କି ଦିହି ପହରେ ଭାତ ଖାଇ ସାରିଲା ପରେ ଆଉ। ସେ ଖାଲି ମୁଢ଼ି। ତେ ମୁଢ଼ିଟା ପସନ୍ଦ ମୁଁ ତରକାରୀ ଯାହାବ କଡ଼େଇଏ ଧର କରିଥିବି ଲାଷ୍ଟ କୁ ଯୋଉ କଡ଼େଇ ରେ ଲାଗିିନଥିବ ମସଲା ଟା ଚିକେନ୍ ଫିକେନ୍ ହେଇଥିବ କି ସୋୟା ବଡ଼ି ତରକାରୀ ହେଇଥିବ ମୁଁ ସେଇଥିରେ ଗୋଳା ଗୋଳି କରିକି ଗୋଟେ ବେଲାକୁ ଆଣିକି ଖାଇବି।
ଓହୋ।
ମତେ ମୁଢ଼ି ଟା ଭଲ୍ ଲାଗେ ଆଳୁଚପ୍ ରେ ଗୁଗୁନିରେ କି ବନ୍ଧା କୋବି ତରକାରୀରେ ହୋଉ ଯେକୌଣସି ଜିନିଷରେ ହୋଉ ମୁଢ଼ିଟା ପକାଇକି ମୋତେ ଖାଇବାକୁ ମୁଁ କହିଲି ପା ଆଜି ଏଇଟି ଏତେ ସବୁ ଜିନିଷ ଅଛି କାଲି ମିଠା ଆଣିଥିଲେ ଆଉ ଆଳୁ ପରଟା ଥିଲା ପୋଦିନା ଚଟଣୀ ବି କରିଥିଲି। ସବୁ କରିକି ମୁଁ ସେଗୁଡା ନ ଖାଇକି ମୁଁ କହିଲି ଦେଖିବା ମୁଁ ସେଇଟା ଦେଖିଥିଲି ଖାଇବି କରିକି। ସେ କରିକି ଖାଇଲି ଯେ ଏ
ହଁ ସେଟା ବି ଥରେ ଦେଖିଥିଲି। କେମିତି ଯୋଉ ସେଇ ଯୋଉ ଚିପ୍ସ ପକେଇକି ଛୋଟ ଛୋଟ କ ଯୋଉ ପିଆଜ କାକୁଡ଼ି ଆଉ କଣ ପକେଇଥାନ୍ତି ବିଲା
ମଟର ଯୋଡ଼େ ହଁ ହଁ ଚିପ୍ସ ଗୋଳେଇ ଯେ ସେଟା ଭଲ ଲାଗୁନି। ହେଟା ଜମା ଟେଷ୍ଟ ଲାଗୁନି ସେ ମୁଢ଼ି ଗୁଡ଼ା କଣ ହୋଉଛି କହିଲେ ସି ପି ଯାଉଚି।
ହଁ ହଁ।
ଚୋବେଇ ଚୋବେଇ ଦାନ୍ତ କଣ ହେଇଯାଉଛି।
ଅ ହୋ ଯା ହଉ। ହୁଁ ହୁଁ ମୁଢୀ ସହିତ ପୁରା ତରକାରୀ ଯେମିତି ଲାଗିବ ଆଉ। ସେ ଯାହାବି କଲେ ଅହଂ।
ବାଲେଶ୍ୱର
ହ
ହଃ ହେଁ ହଁ ସେଠି ତ ପୁରା ଯୋଉଏ ତ ମୁଢିତ ପୁରା ଘରେ ଘରେ ଇ ନିଜ ଲୋକମାନେ ଏବେ କଣ ସବୁ ମେସିନ ମୁଢ଼ି ବାହାରିଲାଣି ନା।
ହଁ ହଁ।
କିନ୍ତୁ ସେପଟରେ ସବୁ ଲୋକମାନେ ନିଜେ ହିଁ ଘରେ କରୁଛନ୍ତି।
କିନ୍ତୁ ଘର ମୁଢିକା ଟାଣ ବହୁତ ଟାଣେ ଲାଗେ ଚୋବେଇ ଚୋବେଇ ଦାନ୍ତ କଣ ହେଇଯିବ ଆଉ ପେଟ ବି ପୁରିବ ସେଟା।
ହୁଁ ହୁଁ ସେଟା ଅଳ୍ପ ଖାଇଦବା ପେଟ ପୁରିଯିବଏତେ ବଡ ବଡ ଦାମରେ ଇଏ ଥାଏନା।
ଆଉ ଏଇଟା ଏଇ ଯୋଉ ମେସିନ୍ ମୁଢି ଟା ଆମେ ବେଲେ ଖଣ୍ଡେ ଖାଇଦେଲେ ବି ମେ ପେଟ ପୁରୁନି। ଲାଗୁଛି ଯେମିତି ଭୁକିଲା ଭୁକିଲା।
ହୁଁ ମେସିନ ବଟା ମୁ ସିଙ୍ଗସସେ ଶିପି ଯାଉଛି ନା। ଆଉ ଖାଲି ସଣ୍ଡେ ତ ଅଛି କଣ
ରୋସେଇ ଚିକେନ୍ ଆଣିଲେ।
ମୁଁ ଯାଉଛି ଯେ
ଚିକେନ ହବ ଆଉ।
ହୁଁ ହୁଁ ଚିକେନ ଆଜି ସଣ୍ଡେ ର ଚିକେନ ନା।
ଚିକେନ ଆଣିକି ପୁଅକୁ ବେଶୀ ଚିକେନ ପସନ୍ଦ। ଚିକେନ୍ ନହେଲେ ଅଣ୍ଡା। ସେ ମାଛ ଜିନିଷ କି ଚିଙ୍ଗୁଡ଼ି ଜିନିଷ ହେଲେ ସେ ଖାଲି ଝୋଳ ହିଁ ଖାଇବା।
ଓହୋ। ଆ ଚି-ଚିକେନ ନା କଣ କରିବେ? କଷା ନା ଝୋଳ ନା ପକୋଡା ନା କଣ?
ନାଇଁ ମୁଁ ଭାବିଛି ବିରିୟାନୀ କରି କରିବି ନହେଲେ ଝୋଳ କରିବି ଆଉ ଝୋଳ କଲେ ପିଲାମାନେ ଗୋଳେଇକି ଖାଇବେ। ନହେଲେ ବିରିୟାନୀ କରିଦେଲେ ସେ କଚୁମ୍ବର କରିଦେଲେ ଉଁ ଖାଇ ହେଇଛି କଣ ଯାହାହଲେ ଗୋଟେ ହବ ଆଉ। ମୁଁ ଆଗ ଖାଉଥିଲି ମୁଁ କହିଲି ଖାଇଦିଏ ତାପରେ ଯାହା କରିବା କଥା କରିବା ସଡେ ତ ଅଛି ଛୁଟି ଅଛି। ଛି ଧୀରେ ସୁସ୍ଥ କାମ ହଉଛି ନହେଲେ ଭାତ ବସିକି ସବୁ ମୋର ରୋଷେଇ ସରିଯିବା କଥା। ଦଶଟା ସୁଦ୍ଧା ସବୁ ଟିଫିନ୍ ରୋଷେଇ ଏ ପିଲା ଖାଇକି ଯିବେ ନା। ଝିଅ ବି ଆସେ ସ୍କୁଲ ରୁ ଏଗାରଟା ରୁ ଯିବ ଆସିବ ସ୍କୁଲରୁ ଏଗାରଟାରୁ ଆସିବ ପୁଅ ଯିବ ଏଗାରଟାରେ।
ଓହୋ ଜଣେ ଆସିବ ଜଣେ ଯିବ ନା।
ହଁ ସକାଳୁ ଝିଅ ପଳାଉଛି ସ୍କୁଲ ସିଏ ଯିବା ହାଁ ଟିୟୁସନ ରୁ ସିଏ ଟିଉସନ ରୁ ଆସିକି ଖାଇ ପିଇକି ସ୍କୁଲ ଗଲା ଆସି ଝିଅ ଆସିବ। ଝିଅ ଆସିଲା ପରେ ସିଏ ଯିବ ସିଏ ଆସିବ ସାଢେ ଚାରିଟାରେ ପୁଅ। ସାଢେ ଚାରିଟାରେ ପୁଅ ଆସିଲା ପରେ ପୁଣି ଖାଇଦେଇକି ଛଅଟାରେ ଟିଉସନ।
ହୁଁ ହୁଁ ହଁ ଆଜିକାଲି ପିଲା ତ ସବୁ ପୁରା ବିଜି ପୁରା। ସ୍କୁଲ ଆସେ ଟ୍ୟୁସନ୍ ଟିକ ପୁଣି ଟ୍ୟୁସନ୍ ଆସଁ ତାପ ସ୍କୋଲ।
ଆଉ ସ୍କୁଲ ପୁଣି ଟିଉସନରୁ ରାତି ନଅଟା ସାଢ଼େ ନଅଟା ସ୍ତାରେ ଆସିଲେ ଆଗ ପାଠ ସାରିବେ ପାଠ ସାରିକି ଖାଇବେ ଖାଇକି ଆମର ମା ପିଲା ଛୁଆଙ୍କର ଲୁଡୁ ଆସର ଜମି ଯାଉଚି ଲୁଡୁ ଟିକେ ଟିକେ
ଟାଇମ ପାସ୍ ହେଇଯାଉଚି ବର୍ଷା ଦିନରେ ଆଉ କଣ।
ଆଉ ତିକିଏ ପିଲା ରିଲାକ୍ସ ନ ହଲେ ଖାଲି ଖାଲି ପାଠ ପାଠ ପାଠ ହେଲେ ପିଲାଙ୍କ ଉପରେ ହଁ ତାଙ୍କ ଇଚ୍ଛାରେ ଆଗ୍ରହରେ ତ କଥା ବି ଆସୁ ଆସୁ ଟ୍ୟୁସନ ମୁଁ କହିଲି ଆଗ ଖାଇଦିଅ କାହିଁକିନା ସେତିକି ଟାଇମ ଟିକ କେ ରିଲାକ୍ସ ହେଇଯିବ ମୁଁ ଟିଭି ଫିଭି କିଛି ବି ରଖିନି। ଟିଭି ରଖିଲେ ପିଲା ପାଠ ପଢିବେନି ବୋଲି କାହିଁ ନା ଟିଭିି ରଖିଲେ ମୋର ଇଚ୍ଛା ହବ। ଗୋଟେ ଗୀତା ଦେଖିଦେବି କି ଭଜନ ଦେଖିଦେବି କି ସିରିଏଲ ଟିକେ ଦେଖିଦେବି। ଅ ପୁଣି ତା ବାରଟା ଖାଲି ନ୍ୟୁଜ୍ ନ୍ୟୁଜ ଓ ଆଉ ଯାତ୍ରା ସିଏ ଦିଟା ଯାକ ଲଗେଇଦେଲେ ସେଇଠୁ ପିଲା ବସିବେ। ପିଲା କହିବେ ଆମେ କାର୍ଟୁନ ଦେଖିବୁ, ତେଣୁକରି ମୂଳରୁ ରଖନି ଟିଭି କି କେହି ଦେଖନି।
ହଁ ହଁ।
ତାର କେତେବେଳେ କାହାକୁ ଟାଇମ ମିଳୁଚି ଅଯଥା ତା ସେଠୁ ବାଲାନ୍ସ ପକେଇକି କାହିଁକି ଦେଖିବ ଆଜିକାଲି ତ ସବୁ ଫୋନରେ ଆସିଯାଉଚି, ଯେତେବେଳେ ଇଚ୍ଛା ହଉଚି ପାଞ୍ଚ ଦଶ ମିନିଟ ଦେଖିଦିଅ ପୁଣି କାମ କର।
ହୁଁ। ହଉ ହଉଦିଦି ଯାଅ। ତମେ କଣ ବିରିୟାନୀ କରିବ କି ଚିକେନ ରେ କଣ କରିବ ଆଉ କେତେବେଳେ ଫୋନ କଲେ କହିବ ଆଉ। ହଉ ହଉ ଠିକ ଅଛି ସନ୍ଧ୍ୟାବେଳେ ଫୋନ କରିବି କେମିତି କଣ ବିରିୟାନୀ କଲ ଟିକେ କହିବ ଆଉ ହଉ ରଖୁଚି।
ହଁ ହ ହଁ।
ମୋ ବୋଟଲ ପିଉନ।